ନା
ବନ୍ଧୁ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
କଣ କରୁଥିଲେ କି?
ବନ୍ଧୁ ଏଇ ବସିଥିଲି ବର୍ଷା ତ ଜୋରେ ପ୍ରଭାବ ଦେଖଉଛି ସେଥିପାଇଁ ବସିଛି ଆଉ।
ଆପଣ ଏବେ କୋଉଠି ଅଛନ୍ତି?
ମୁଁ ଏବେ ଅଛି ମୋ ଦେଇ ଘର ଅଛି ବର୍ଷାର ପ୍ରଭାବ ଦେଉଛୁ। ସେଥିପାଇଁ ମୁଁ ବସିଛି ଏଇଠି ଆଉ। ଆଉ ଟିକେ ମଟନ୍ ର ଫିଷ୍ଟି ହଉଥିଲା ଆଜି ଭୋଜି। ଆଉ ଭାଇମାନେ ସବୁ କରିଥିଲୁ ମଟନ୍ ଭୋଜି।
ଆଜ୍ଞା, ଆପଣ ମଟନ୍ ଖାଆନ୍ତି ନାଇଁ?
ଆଜ୍ଞା, ଆଜ୍ଞା ମଟନ୍ ଖାଏ, ପତଳା ପତଲା ମଟନ୍ ଦେଶୀ ମିଶି ମଟନ୍ ଖାଏ।
ଆଜ୍ଞା, ଆଉ ଆଜ୍ଞା ଆମେ ଖାଏ ଯେ, ଏ ଆମର ଗରିବ ଘର କଥା ଆମ ପଇସା ସିନା ହେଲେ ଆମେ ଖାଇବୁ। ଆମେ କାଁ ଭାଁ ଖାଉଚୁ, ଅଧିକା ବି ଖାଇବା ଭଲ ନୁହେଁ।
ନା ନା ନିହାତି ଗରିବ ଘରେ କଣ ମଟନ୍ ଖାଇପାରିବ, ମଟନ୍ ଏ କଣ ଦେର ଦେଢ଼ କୋଟି କି। ମଟନ୍ ମାତ୍ର ସାତଶହ ଟଙ୍କା।
ସାତଶହ ଟଙ୍କା ମାତ୍ର ଯେ, ସାତଶହ ଟଙ୍କା ହେଲେ ଆମ ଘରକୁ କିଛି ଆଡୁ କୁଆଡ଼କୁ ହବନି। ଯାହା ବି ହେଲେ ଦି କିଲ୍ ଦ କାରେ ଆମର ଯାହା ବି ହେଲେ ସାତ ଆଠ ଜଣ ମେମ୍ବର୍ ହେଲେଣି। ତାପରେ ଘରେ ଗାଁ କରେ ଘର କରି ରହିଛୁ ମାନେ ଆମ ଗାଁରେ ବି ଦବାକୁ ପଡ଼ିବ ନା ନାଇଁ।
ନିହାତି ନିହାତି ଗାଁ ତ ଦେବେ ନଦେଲେ କେମିତି ହବ।
ଆଜ୍ଞା। ଆଉ କଣ ମଟନ୍ ଟା କରିବୁ ଅଧେଇଶ ଅଧ କିଲି ଅ, ଅଢ଼େଇ ଶହ ଆଣି କରି ଖାଇ ପାରିବୁ କି। ସାତ ଆଠ ଜଣ ଯେହେତୁ ହେଲେଣି ଦି କିଲ୍ ଦି କେଜି ମଟନ୍ ନହେଲେ ହେଇପାରିବ କି?
ନାଇଁ ନାଇଁ କେବେ ବି ହବନି, ସେଟା ତ ଠିକ କଥା ଆପଣ ନି ଭଲ ନିଷ୍ପତ୍ତି ନେଇଛନ୍ତି। ସମସ୍ତେ ମିଶିକି ଖାଇବା ଟା ଭଲ।
ଆଜ୍ଞା। ଆଉ ସକାଳୁ କଣ ଖିଆ ହେଇଥିଲା?
ଆଜି ସକାଳୁ ଆଜି ମୁଁ ତ ଇଟିଲି ତରକାରୀ ଆଉ ରୁଟିି କରି ଖାଇ ଦେଇଥିଲି ଆଉ।
ଆଜ୍ଞା।
ଆପଣ କଣ ଖାଇଥିଲେ?
ଆମେ ସକାଳୁ ଛତୁଆ ଟିକେ ଖାଇକି ଡ୍ୟୁଟି ଆସିଥିଲୁ। ଏବେ ଡିୟୁଟି ଅଛୁ, ତାପରେ ପଖାଳ ଦିଟା ଖିଆ ହବ ତା ସାଙ୍ଗରେ ବଡିଚୁରା ଶାଗ ଭଜା। ଅ, ବାଇଗଣ ଭର୍ତ୍ତା ତ ହେଇଛି, ଆଉ ଅଣ୍ଡା ଭୁଜିଆ ଟିକେ କରି ଘରେ ଦେଇଥିଲେ। ଆମ୍ବ ସେଇଆକୁ ଲଗେଇ ଖିଆ ହବ ପଖାଳ ଆଉ।
ଆଜି ପଖାଳ ଏଇ ଯୋଉ ଭଳିଆ ଏଇ ଯୋଉ ଭଳିଆ ବର୍ଷା ପାାଗରେ ଆପଣ ପଖାଳର ଅଁ, ନିଷ୍ପତ୍ତି କଣ ପାଇଁ ନେଲେ? ପଖାଳ ତ ଦିହ
ପଖାଳ ଆମେ, ଆମେ ପଖାଳ ଖାଇଲୁଣୁ ଆସି ଉ, ହେଇଯିବ ଚାରି ପାଞ୍ଚ ମାସ ହବ ଲଗାତାର ଖାଉଚୁ, ଆଉ ଆମେ ଡ୍ୟୁଟିରେ ରହୁ ତୁ ଡ୍ୟୁଟିରେ ରହୁଚି ଯେହେତୁ ଆମେ ପଖାଳ ନ ଆଇଁଲେ ତତଲା ଆଇଁଲେ ସେ ଉଁ ଏ ଇଏ ହେଇଯିବ। ଖରାପ ହେଇଯିବ।
ଦେଖୁଛନ୍ତି ତ ଋତୁ ପରିବର୍ତ୍ତନ ଆସ୍ତେ ଆସ୍ତେ ହଉ ହଁ ଦେଖୁଛନ୍ତି ଆପଣ ଋ ଋତୁ ପରି ଏ ପୁରି ଋତୁ ପରିବର୍ତ୍ତନ ହଉଛି ଆପଣ ପଖାଳ ଖାଇବାଟା କଁ ଅଖିଆ କି ପଖାଳକୁ ଆପଣ ଦୂରେଇ ଯାଆନ୍ତୁ।
ନାଇଁ ଦୂରେଇ ଯିବାକୁ ହିଁ କଥା ପଡିନି ଆମେ ଉଁ ଖାଇଲେ ପଖାଳ ଖାଇବୁ କଣ ଏଠି ଗରମ ଭାତ ଆଇଲେ ସେ ଖରାପ ହେଇଯିବ ବୁଝିପାରିଲେ। ଆ ପଖାଳ ଦି ଟା ଖାଇଲେ ପେଟଟା ଥଣ୍ଡା ରହୁଚି ଟିକେ ଡିଉଟି କରିବାକୁ ଇଚ୍ଛା ହଉଚି। ସେଥିପାଇଁକା ପଖାଳ ଦିଟା ଖାଇବା ପାଇଁ ଇଚ୍ଛା ହଉଚି।
ବୋହୁତ ଭଲ ବୋହୁତୁ ଯା ଆପଣ ଗୋଟେ ଭଲ ନିଷ୍ପତ୍ତି ନେଇଛନ୍ତି। ଭଲ ନିଷ୍ପତ୍ତି ଏଇଟା ଆପଣଙ୍କର।
ଆଜ୍ଞା। ଆଉ ଘ ଘରେ ସବୁ କଁ କରୁଥିଲେ ଦେଇ ଘରେ ସବୁ କଁ କରୁଛନ୍ତି?
ଘରେ ସବୁ ବସିତେଲେ ମୁଁ ଆକ୍ଚୁଏଲି ଆସି ବର୍ଷାରେ ବୁଲୁଚି ଆଡେ ଆଉ ବର୍ଷାର ପ୍ରଭାବ ଏପଟେ ଜୋର ହଉଚି ବର୍ଷା ଛାଡି ପାରୁନିଁ ମୁଁ ଘରକୁ ଆଉ ଯାଇପାରୁନି। ଆମ ଟିକେ ଆଜି ଭୋଜିର ଆୟୋଜନ କରିଚୁ ଦେଖାଯାଉ।
ଆଜ୍ଞା ଆଜ୍ଞା ଦେଇ ଘରଟା କୋଉଠି କହୁଥିଲେ?
ଆଜ୍ଞା ଦେଇଘର ମୋର ହଉଚି ଆମର ଆସିବେ କୁଆଖିଆ କୁଆଖାଇ ପରେ ହରିପୁର ହରିପୁର ପରେ ଆମର ପଡିବ ମାର୍କେଟ ହଉଚି ବଜାର ବରୁଆଁ।
ଆଜ୍ଞା ସେଠି କଁ ସେଠି କଣ ଭଲ ଲାଗେ ଖାଇଆକୁ ଆପଣଙ୍କୁ?
ଏଠି ହେଇଟି ମଟନଟା ଫେମସ।
ଆଜ୍ଞା ତ ସେଇଥିପାଇଁ ମଟନ ଆଜି କରିଚନ୍ତି ଖାଇବେ ଆଉ।
ତ ଆମର ଆଉଚି ଏଁ ବରୁଆଁରେ ହଉଚି ସବୁଠୁ ହଉଚି ଫେମସ୍ ଜିନିଷ ହଉଛି ମଟନ୍ ବରୁଆଁ ମଟନ୍।
ଆଜ୍ଞା।
ଆପଣ ଖାଇବେ ଆସିକି ତ କେତବେଳେ ମୁଁ ଆମୁକୁ ନେଇକି ଆସିବି ଆପଣ ବରୁଆଁ ମଟନ ଆସିକି ଖାଇବେ।
ଆଜ୍ଞା।
ଆଉ ଆଚ୍ଛା ଆମନ ଯୋଉ ମୋ ଅକ୍ଷୟ ବାବୁଙ୍କର ସାନ ପୁଅ
ଆଜ୍ଞା।
ଆଜି ତମୁକୁ ଦେଖା କରିବାକୁ ଚାହୁଁଥିଲି ମୁଁ ସେ ଅଛ ହନ୍ତି ଆଇ ଆଇ ସି ନା ଏଠି ପାଣି କୋଇଲିଲେ
ଆଜ୍ଞା ଆଜ୍ଞା।
ଆଉ ଦେଖିଆ କରିବାକୁ ଚାହୁଁଥିଲି ତେଣୁ ତାଙ୍କ ଭେଟ ପାଇଲିନି।
ଏ ଅନିତି ବାବୁ ଅନିତି ବାବୁ ଅନିତି ବାବୁ କଥା କହୁଥିଲେ ତ?
ଆଜ୍ଞା ଅନିିତି ବାବୁ ତାଙ୍କ ଗୋଟେ କନେଷ୍ଟବଳ ମତେ ଆଜି ଅଟକେଇ ଦେଲେ କହିଲେ ନାଇଁ ଏଇନେ ଆଉ ଆପଣ ଆଜି ସାରଙ୍କୁ ଦେଖା କରି ପାରିବେ ସାରେ ବୋହୁତୁ ବେସ୍ତରେ ଅଛନ୍ତି ଆଉ ଉଁ ସାରଙ୍କର ବିବାହ ପାଇଁ ସାରେ ବୋହୁତ ଇଚ୍ଛୁକ ସେଥିପାଇଁ ଉଁ ଟିକେ ବେସ୍ତ ଅଛନ୍ତି। ଆଉ ଆପଣ କାଲି ଦେଖା କରିବେ ଆଜି ଦେଖା ମୁଁ ଫେରିକି ଆସିଲେ ବୋହୁତ ଦୁଃଖ ଲାଗିଲା। ଗୋଟେ କେସ୍ ନେଇ ଯାଇଥିଲି ସାରଙ୍କ ପାଖୁକୁ।
ସିଏ କଲ୍ କରିଥି କଥା ହେଇଥିଲା ଆପଣ ତା ସହିତ ଯିବି ବୋଲି ଦେଖା
ନାଇଁ ନାଇଁ ନାଇଁ ସିଏ କଲଟିକୁ ଉଠଉନାହାନ୍ତି ଯେହେତୁ ଆପଣଙ୍କ ସିଏ ଚାକିରି କରିଛନ୍ତି ନୁହଁ ନା ଚାକିରି କଲା ପରେ ଟିକେ ତାଙ୍କର ନିଜର ଗ୍ରାଭିଡିକୁ ମେଣ୍ଟେନ କରୁଛନ୍ତି ଆମୁକୁ ଆଉ ପଚାରୁନାହାନ୍ତି।
ଓହୋ ଆଚ୍ଛା ହଁ। ସିଏ ଆଉ ଚାକିରି କରିଛନ୍ତି ସିଏ ଆପଣଙ୍କୁ ଆଉ ପଚାରୁନାହାନ୍ତି ଇଏ ଆପଣ ଯାଇଁ କେତେ ଫାଙ୍କା ହେଲେ ଆପଣଙ୍କୁ କଥା ହେଇଯିବେ, କଥା ହେଇଯିବେ ତାଙ୍କ ସହିତ ଆଉ।
ନିଶ୍ଚନ୍ତ, ଫାଙ୍କା ହେଲେ ତ ମୁ ନିଶ୍ଚିତ ଭାବରେ କଥା ହେବି, ମୋର କିଛି ଦୁଃଖ ନାହିଁ, କିନ୍ତୁ ଏଟା ଠିକ ଜିନିଷ ନୁହେଁ।
ନା, ଯେନ୍ତି ଆଇ ଏସି ହେଇଗଲେଣି ଆପଣ କହୁଛନ୍ତି, ପାଣି କୋଇଲିର ସେ ଯାହା ବି ହେଲେ ଟଙ୍କା ଏଇନା, ସତ-ସତୁରି ଅଶୀ ହଜାର ପାଉଛନ୍ତି। କି ଲ ଲକ୍ଷ ଦେଢ ଲକ୍ଷ ପାଉଛନ୍ତି, ଆଉ ସିଏ ନେତା ମନ୍ତ୍ରୀଙ୍କ ହାତରେ ଅଛନ୍ତି, ସିଏ ଆପଣ
ନାଇଁ ମ, ଆଇ ଆଇ ସି ଦରମା ପଁଷଠି ହଜାରେ।
ଆଜ୍ଞା, ସିଏ ତାଙ୍କର ଓପରି ହେଇଯାଉନି? ଉପରି ହେଇକିରି ସେ ହେଇଯାଉଛି, ଆପଣ ସିଏ ଆଉ କାହିଁକି ଆଉ ଆପଣଙ୍କୁ ପଚାରିବେ। ବୁଝିପାଇଲେ? ଆଜ୍ଞା, ସେ ଯାହା ବି ହେଲେ, ମାସକୁ ଦେଢ ଲକ୍ଷ ଦି ଲକ୍ଷ ରୋଜଗାର କରୁଚନ୍ତି। ଆଉ ସେ ଏମଲେଙ୍କ ହାତରେ ଥିବେ, ଆଉ ଆପଣ କଣ କରିପାରିବେ?
ତାଙ୍କ ହାତରେ ତ ସବୁ ଆଉ, ଆମକୁ କଣ ପଚାରିବେ ସିଏ।
ଅ, ତାଙ୍କୁ ଟିକେ ଫାଙ୍କା ହଉନଥିବ, ସେଥିପାଇଁ ସେ ବୋଧ ଆପଣଙ୍କ କ-କଲ୍ ଟି ଉଠଉନାହାନ୍ତି କି ଦେଖା କରୁନାହାନ୍ତି ଆଉ
ନିହାତି, ମୋ କଲ୍ ଟା ସିଏ ଉଠଉନାହାନ୍ତି, ମୁଁ ତ ମତେ ମତେ କିଛି ଅସୁବିଧା ପଡିଲା, ତାଙ୍କ ଇଛା ସିଏ କଲ୍ ମୋର ଉଠେଇବେନି, ସେଟା କଥା ନାହିଁ। ଆଉ ତାଙ୍କ ସହିତ ଯୋଉ ଅଛନ୍ତି, ସେକେରେ ଆମର ଏସ୍ଆଇ, ସବ୍ଇନ୍ସପେକ୍ଟର ଧୁରନ୍ଧର।
ଧୁରନ୍ଧର, ଯଉ ଧୁରନ୍ଧର, ଇଏ ବେହେରା ଧୁରନ୍ଧର ବେହେରା।
ଧୁରନ୍ଧର ବେହେରା, ସିଏ ମଧ୍ୟ ଏବେ ନୂତନ ଭାବରେ ଯୋଗ ଦେଇଛନ୍ତି। ତାଙ୍କର ଚାକିରୀ ଜୀବନରେ, ଏଁ ତାଙ୍କ ତାଙ୍କର, ବାପା ଜଣେ ତାଡି ବେପାରୀ
ଆଜ୍ଞା।
ଆଉ, ଏବେ ମାଛ ବେପାର କରୁଛନ୍ତି ତାଙ୍କ ବାପା। ସିଏ ଯାହା ହଉ ନୂତନ ଭାବରେ ଚାକିରି ଜୀବନରେ ପଦାର୍ପଣ କରିଛନ୍ତି, ସିଏ ମଧ୍ୟ ଆସି ଆସ୍ତେ ଆସ୍ତେ, ତାଙ୍କର ଗର୍ବ ଆ-ଆରମ୍ଭ ହୋଇସାରିଲାଣି।
ଆଜ୍ଞା, ସିଏ ପା ଏବେ ଏବେ ନୂଆ ଚାକିରି କରିଚନ୍ତି, ସିଏ ବି ମୁଁ ଶୁଣିଥିଲି, ସତୁରି ଅଶିଟା କେସ ହଁ, ମାନେ ସମାଧାନ କରିସାରିଲେଣି।
ନିହାତି ନିହାତି।
ମୁଁ ସବ୍, ମାନେ ଯେତିକ ବଡ ବଡ କେସେ ଯେତିକି ହଉଛି, ସେ ସବୁ ସମାଧାନ କରୁଚନ୍ତି।
ହୁଏ, ସିଏ ମୁଁ ଜାଣିଛି ଆଜ୍ଞା, ସେ ବହୁତ ବଡ଼ ବଡ଼ କେସ୍ ସମାଧାନ କରିଛନ୍ତି, ତାକୁ ସେ ଆଗେ ଆମର ଯୋଉ କପିଳା ଦୋକାନ ଥିଲା, ଆମର ଛକରେ ଗ୍ରୋସରୀ ଦୋକାନଟିଏ। ତାଙ୍କ ଦୋକାନରେ ଦବାନବା ଦଣ୍ଡି ଫଣ୍ଡି ଦେଖୁଥିଲେ, ବୁଝିପାରିଲେ କି?
ଆଜ୍ଞା।
ଏ ଲୋକଙ୍କୁ ଜଲ୍ଦି ଜଲ୍ଦି ବିଦା କରୁଥିଲେ।
ଆଜ୍ଞା, ଦେଖା କ, ମାନେ କସ ଲୋକଙ୍କୁ ଠିଆ କରିଦଉନଥିଲା। ଆଉ ଗ୍ରାକ୍
ହଁ ବାସ୍, କଷ୍ଟମରକୁ କଷ୍ଟମର କେତେ ଜଲ୍ଦି ଯାଇପାରିବେ, ସେସବୁ ବ୍ୟବସ୍ଥା କରୁଥିଲେ। କିନ୍ତୁ ଏଠି କଣ ଏବେ ଉଲଟା ହଉଛି, ଆଉ ସେ ଥାନାରେ ରହିଲେ, ଫାଇଲି ଫାଇଲି ବଉଛନ୍ତି।
ଆଜ୍ଞା।
ଆଉ ଫାଇଲି ଫାଇଲି କାର୍ଯ୍ୟ କାମ କରୁଛନ୍ତି, ଆଉ
ଆଜ୍ଞା, ଫାଇଲିମ ଫାଇଲି ମାନେ ମେଣ୍ଟେନାନ୍ସ କରୁଛନ୍ତି, ମେଣ୍ଟେନାନ୍ସ କାମରେ ଅଛନ୍ତି ଆଉ
ଆଜ୍ଞା ଆଜ୍ଞା।
ସିଏ ଯେହେତୁ ଭଲ ପାଠ ଫାଠ ପଢୁଥିଲେ, ଆଉ ଭଲ କାମରେ ଗୋଟେ ଅଛ୍ ଅଛନ୍ତି ବ ଚାକିର ବି ଖଣ୍ଡେ କଲେ ବାପା ମାଙ୍କର ଦୁଃଖ ଗଲା। ଆଉ ସେ ସେଥିପାଇଁକା ଟିକେ ବ୍ୟସ୍ତରେ ରହୁଥିବେ ଆଉ
ଏଇ ସବୁ ଜୀବନ ଆଉ ଆଜ୍ଞା ଆ ଆପଣଙ୍କୁ କ୍ରିକେଟ ଖେଳ କ୍ରିକେଟ ଖେଳ ଭଲ ଲାଗେ ଆପଣଙ୍କୁ
ହଁ ଭଲ ଲାଗେ ଆଉ ଆପଣଙ୍କୁ ଭଲ ଲାଗେନି କି।
ଆପଣ ମୁଁ ଦେଖିଛି ଆପଣଙ୍କ ଏଥର ଆପଣ ଯେତେବେଳେ କ୍ୟାଚ ଧରନ୍ତି ଆପଣଙ୍କ ହାତ ମେଲା କରି ଧରନ୍ତି। ସେଥିପାଇଁ ବଲ୍ ଗଳି ପଡ଼େ।
ଆଜ୍ଞା, ସେ ବଲ ଧରି ପଡେ କ ସବୁବେଳେ ଆଉ ଖେଳ ଛାଡଲୁଣି ଆ ସି ହେଇଗଲାଣି। ଚାରି ପାଞ୍ଚ ବର୍ଷ ହେଲାଣି ଖେଳ ଛାଡ଼ିଲୁଣ କାମରେ ରହିଲା ଦିନ ଠାରୁ ଆଉ ଖେଳର ଆଉ। ରହିଲାନି ଲିଙ୍କ୍ ଫ୍ଲିଙ୍କ ରହିଲାନି, ଆଜ୍ଞା।
ପଇ ପଈଗୋପଳାପୁର ପଡ଼ିଆରେ ଆପଣ ମୁଁ ଦେଖେ ଆପଣ ବି ସେଆ କରହନ୍ତି ଯେତେବେଳେ ଖେଳୁଥିଲେ ପ୍ରଥମ। ଆଜି ବି ସେଇଆ ସବୁବେଳେ ସେଇ କାମ ଆପଣଙ୍କର।
ଆଜ୍ଞ, କିନ୍ତୁ, ଆମେ ସେ ଖେଳ ରେ ଗାଁ ଖେଳରେ କ୍ୟାଚ୍ ଫ୍ୟାଚ ଛାଡିଦବୁ ଇଏ କରିଦବ ଅସୁବିଧା ହେଇଯାଏ। କିନ୍ତୁ ମ୍ୟାଚ ହେଲେ ଆମ ହାତରୁ କ୍ୟାଚ ବାହାରେ ନା କାହିଁକି ନା ସେଥିରେ ପ୍ରେସର ଥାଏ। ଇଏତ ବଳର ନର୍ମାଲ ଖେଳ କଣ ସେ ସେଥରେ କିଛି ଟେନସନ ନାଇଁ ଖେଳିଲେ ଖେଳ ନ ହେଲା ନାଇଁ ଗାଁ କଥା ଯୋଉଟା କ୍ୟାଚ ଛାଡ଼ିଦେଲେ ବି କିଏ ବାଦେଇଲା ସ୍କୋର ହେଲା ତାଲେ ତମେ ରନ ଟା ପଛରେ ଗୋଡେଇକି ଖେଳିଲେ ଗୋଟ ଭଲ ଲାଗିବ। ଆଉ ଗାଁ ଖେଳ ଜଣେ ଆସିଥିବା ଦିନେ ଖେଳିବାକୁ ତା କ୍ୟାଚ ତମେ ଧରି ପକେଇବ ସେ ଆଉ ଆସିବ କାଲି ସକାଳେ ଖେଳିବା ପାଇଁ।
ନା ଆପଣ ସେଟା ଗ ଦେଖିଲେ ଟିମକୁ ଦେଖିବାକୁ ପଡିବନା ଆପଣ ସେଟା ଭାବୁଛନ୍ତି କାହିଁକି?
ନାଇଁ ନାଇଁ ଟିମ୍ କୁ ଦେଖିବାକୁ ପଡିବ ଯଦି ତ ବାଇ ମି- ସଟେକରେ କ୍ୟାଚ୍ ଟା ଛଡା ହେଇଯାଇଛି ଆଉ କଣ କରିବା।
ନିହାତି ନିହାତି ଆପଣ ସେଇଠା ସେଇଠା ଠିକ୍ କଥା କହୁଛନ୍ତି ଆପଣ ଆଁ କିନ୍ତୁ ଭୁଲ ଜିନିଷ ଏଇଟା ଖେଳ ଖେଳ ଶ୍ ସମସ୍ତଙ୍କୁ ଖେଳିବା ପାଇଁ ପଡ଼ିବ ନହେଲେ ହବନି।
ଆଜ୍ଞା।
ହୁଁ।
ଆଉ ଆପଣ ଆଉ ଏବେ ଅବ୍ ଆପ ମୋ ସାଙ୍ଗ ଯୋଉ ଚିନ୍ମୟ ଥିଲେ ସେ ଏବେ କୋଉଠି ଅଛନ୍ତି, ଆପଣ। ତାଙ୍କ ସାନ ଭାଇ ଏବେ ଚିନ୍ମୟ ଯିଏ ସେ ଏବେ କୋଉଠି ଅଛନ୍ତି।
ଚିନ୍ମୟ ସେ ପାଣି କୋଇଲି କୋଟରେ ରହିଲେ ବା।
ପାଣି କୋଇଲି କୋଟରେ ରହିଲେ ଓହୋ!
ଆଜ୍ଞା ଆଜ୍ଞା, ଆଡିସନାଲ ଏସ୍ପି ଅଛନ୍ତି।
ଆଡିସନାଲେ ଆଜ୍ଞା। ସେ କୋର୍ଟ ରେ କାମ ପଇିଲେ ଆପଣ ଟିକେ କହିବେ ଆମକୁ ସେ ସାହାଯ୍ୟ କରିବେ ଟିକେ।
ନିହାତି ନିହାତି ସେ ସମସ୍ତଙ୍କ କାମ କରିବେ ଆମ କଣ ସମସ୍ତଙ୍କ କାମ କରିବା ପାଇଁ ଚିନ୍ମୟ ରାଜି ଅଛନ୍ତି କିଛି ଅସୁବିଧା ନାହିଁ?
ଆଜ୍ଞା। ସେ ସାହାଯ୍ୟକାରି ପିଲା ନାଇଁ। ତାଙ୍କ ବାପା ଯିଏ ସିଏ ଏବେ କୋଉଠି ଅଛନ୍ତି?
ଆଜ୍ଞା।
ତାଙ୍କ ବାପା ଯିଏ ଏବେ କୋଉଠି ଅଛନ୍ତି?
ଚିନ୍ମୟୀଙ୍କ ବାପା ମଙ୍ଗୁଳି ଥାନରେ ଅଛନ୍ତି ଫାଣ୍ଡିରେ।
ଆଜ୍ଞା। ଆଜ୍ଞା। ସେ କହିଲେ କହିଲେ ଗଲେ ଥାନାରେ ସେ ଶୁଣିବେ ନା ନା ଶୁଣିବେନି।
ହଁ ନିଶ୍ଚୟ ଶୁଣିବେ ଫାଣ୍ଡ୍ରରେ ହେଡ଼ କନେଷ୍ଟବଳ ଅଛନ୍ତି ଆଉ ଆଉ ବର୍ଷେ ଦୁଇ ବର୍ଷରେ ରିଟାୟାର୍ଡ଼ ହେବେ।
ଆଜ୍ଞା। ତାଙ୍କ ଦରମା ଏଇନା କେତେ ଦରମା ତଥାପି ମାନ ତଥାପି ନା କେତେ ପାଉଛନ୍ତି?
ତୋ ବାପା ଅଁ ଅ। ମେଞ୍ଚେ ଖଣ୍ଡେ ଉପୁରି ଫୁପୁରି କରିକି ରଖି ଦେଇଛନ୍ତି ପଚାଶ ଷାଠିଏ ଲକ୍ଷ।
ଆଜ୍ଞା।
ଆଉ ଦରମା ଏଇନା ପଚାଶ, ଚାଳିଶ, ତିରିଶ, ଚାଳିଶ ହଜାର ଭିତରେ ପାଉଛନ୍ତି ଆଉ ବେଶୀ ଦରମା ନାହିଁ।
ଆଜ୍ଞା।
ବୁଝିପାଇଲେ।
ଆଜ୍ଞା।
ହଁ।
ବନ୍ଧୁ ଆପଣଙ୍କ ସହିତ ଆ ଆମ ବାପା ଏଇ ରାଜମିସ୍ତ୍ରୀ ସାଙ୍ଗରେ ହେଲ୍ପର କରନ୍ତି ଆଉ।
ରାଜ ମିସ୍ତ୍ରୀ ହେଲେନି।
ରାଜମିସ୍ତ୍ରୀ ହେଲେନି ତାଙ୍କୁ ସେତେବେଳେ ଟିକେ ପରିବାର ର। କଷ୍ଟଟା ନବାକୁ ପଡିଲା ତ ଆଉ ସିଏ ବଡ ଛୋଟ ବେଳୁ ଆମକୁ ବଡ କଲେ ଆଉ। କଁ କରିବା ଆଉ ସିଏ ଆମକୁ ବଡ କଲେ ଆଉ। ଏ ସେଇଥିରେ ତାଙ୍କର ଜୀବନ ଟା ପଳେଇଲା ଆଉ। ଆଜ୍ଞା ସିଏ ଖାଏ ଖୁଏଇ ପିଏଇ ଆମକୁ ବଡ କଲେ ନା ସି ସିଏ ସିନା ଖଟିଲା ଠାରୁ ଆମେ ଖାଇ ପି କି ନାଇଁ ସିଏ ସିନା ଖାଇ ସିଏ ସ୍ ସିନା ରୋଜଗାର କରିକି ଦେଲେ ଆମେ ଖାଇବୁ ଆମେ କଣ ରୋଜଗାର କରିବାକୁ ବୟସ ହେଇଥିଲା ଆମର।
ହଉ ବନ୍ଧୁ ଆପଣଙ୍କ ସହିତ କଥା ହେଇ ବହୁତୁ ମତେ ଖୁସି ଲାଗିଲା। ଜୟ ଜଗନ୍ନାଥ ନମସ୍କାର ଜୟ ଜଗ